ହ୍ୟାଲୋ?
କଣ କରୁଛ?
ଏଇ ଛାତ ଉପୁରକୁ ଆସିଲି। ତୁମେ?
ମୁଁ ଏଇଠି ଶୋଇଛି ଆଉ।
ଖାଇ ସାଇଲଣି?
ହଁ। ତମେ?
ହଁ, ମୁଁ ଖାଇଥିଲି ଗୋଟେରେ।
କଣ ଖାଇଲ?
ଭାତ, ସୋୟାବିନ ଆଳୁ ତକାରୀ ମାଛ ପତ୍ର ପୋଡା, ଆମ୍ବ ୟାକୁ ଖାଇଛି। ତୁମେ?
ଭାତ, ପକୁଡ଼ି ତରକାରୀ ଆଳୁ କଷା ଆଉ ଆଉ ବାଇଗଣ, ଟମାଟୋ ଚକଟା
। ବର୍ଷା ହଉଛି ସେମତି ତମର ସେପଟେ?
ନା ଆଜି ବହୁତ ଖରା। ମୁଁ କହୁନଥିଲି ମୋର ଯିବାର ଅଛି ପୁଣି ମାମୁଁ ଘରକୁ।
ହଁ।
ମୁଁ ଗଲି ଏଗାର ନା ବାରଟା ବେଳେ କି ଖରା। ଆଇଲା ବେଳକୁ ହାତ ଥରୁ ଥିଲା ମୋର।
ଏପଟ ବର୍ଷା ହଉଛି।
ଏବେ ଯଦି ଉଠେଇଥିବ। ମୁଁ ସେବେଠୁ ଆସିକି ପହଞ୍ଚିଲି ସାଢେ ଗୋଟଟାରେ ଘରେ ପୁଣି ମୁଁ ତା ପରଠୁ ଏଇ ରୁମ ରୁ ବାହାରିନି। ଏସି ଲଗେଇକି ପଶଛି। ମୁଁ ଖରା ଦେଖିନି ଆଉ କଣ ହଉଛି ନାଇଁ।
ହୁଁ ହୁଁ।
ହୁଁ ହୁଁ।
ପ୍ରବଳ ଖରା‌ ଏଇଠି ବର୍ଷା ପ୍ରବଳ ହେଲାଣି।
ମୋର ଭୁଲ ହେଇଗଲା ମୁଁ ବାହାରିକି ଗଲି। ସମତେ ଲାଗିଲା ଅଧିକ କିଛି ଲାଗିବନି। ହଁ ବହୁତ୍ ବାନ୍ତି ବାନ୍ତି ବି ଲାଗୁଥିଲା ଏତେ ଜୋରେ ଖରା ହଉଥିଲା ପେଟ ଭିତରେ।
ହଁ, ଏସିରେ ଥିବ ବାହାରକୁ ଆସିଲେ ଯାହାବି ହେଲେ ଗ୍ୟାସ୍ ହେଇଯିବ ନା।
ହଁ ପା ମାନେ ମୁଁ ଟୋଟାଲି ଗରମ ଦିନରେ ବାହାରିନି। ଅଧିକ ଯାଏ। ଆରେ ବସରେ ଡିରେକ୍ଟ୍ ଯିବା ଆସିବା କରିଥିଲେ କିଛି ଲାଗିିନଥାନ୍ତା ଆ ମୁଁ ଗୋଟେ ଚାଲି ଚାଲି ବସ୍ଷ୍ଟପ୍ ପାଖକୁ ଯିବି ପାଞ୍ଚ ମିନିଟ୍। ବସ ରେ ବସିକି ଓଲ୍ହେଇକି ଯୋଉ ସିଏ ଆହୁରି ପନ୍ଦର କୋଡିଏ ମିନିଟ ର ରାସ୍ତା ଅଛି ବସ୍ ଯାଏନି।
ହଁ
ତାପରେ ଅଟୋରେ ଯିବି ସେ ଯାଁ ଓହ୍ଲେଇକି ଆହୁରି କେତେବେଡା ଚାଲିକି ଯିବି ସେ ଭିତରେ ଅଟୋ ପଶିବନି ସେଇଟା ଅଧିକ କଷ୍ଟ।
ହଁ ବା ଯିବାସ ମତେ ବି ସେ ବସ ବାନ୍ତି ହୁଏ ପ୍ରବଳ କୁହନ କନା ମୁଁ ବେଡିିକାଲା ଆଡିମସନ
ମୁଁ ଗୋଟେ ଗୋଟେ କାମ କଲି ମୁଁ ଯ ଯାଉିଥଲି ରା ରେ ମ ଏଟିଏମ ଦି ତିନିଟା ଦେଖା ହେଲା। ସବୁ ଏଟିଏମ ଭିତରେ ପାଞ୍ଚ ପାଞ୍ଚ ବସିକି ଆସିଛି। ପୁଣି ଗୋଟେ ବା ନେଇକି ଯାଇଥିଲି ସବୁତକ ଜିନିଷ ଆଣିବାକୁ। ବ୍ୟାଗ ଜିନିଷ ନେଇକି ଯାଇଥିଲି।
ପୁରା ସ୍କୁଟି ଚଲେଇକି ଯାଇଛ?
ନା ବା କହିଲି ବସ ରେ ଗଲି ପୁଣି ଅଟୋ ରେ ଗଲି ପୁଣି ଚାଲି ଚାଲିି ଗଲି। ପୁନି ସେମିତି ଆଏଲି। କଷ୍ଟ ଆଉ ଘରେ ସମସ୍ତେ?
ଘରେ ସବୁ ଶୋଇଛନ୍ତି ବସିଛନ୍ତି ବର୍ଷା ହଉଛି।
ପରେ ଜୋରରେ ହଉଚି ନା ଧୀରେ ଧୀରେ।
ଜୋରେ ହଉଛି ଧୀରେ ଧୀରେ ହଉଥିଲା ଦିଟା ଖଣ୍ଡା ବେଳେ ଛାଡି ଦେଇାଇକି ଏବେ ପୁଣି ହେଲାଣି ପ୍ରବଳ।
ହୁଁ ହୁଁ ଆଚ୍ଛା ମାନେ ଥଣ୍ଡା ଥଣ୍ଡା ଲାଗୁଛି ନା ଗୁଳୁଗୁଳି ସେମିତି ଅଛି।
ହଁ ଟିକେ ଟିକେ ଥଣ୍ଡା ପଡିଲାଣି ଦିଟା ଖଣ୍ଡା ବେଳେ ହେଇଥିଲା ନା। ଆଉ ଏତେ ଲାଗୁନଥିଲା ଏବେ ବି ଥଣ୍ଡା ଟିକେ ଲାଗୁଛି। ଏଇ ଥଣ୍ଡା ଲାଜିଲେ ରେ ରାତିରେ ଟିକେ ଶୋଇ ହବ। ନ ନାଇଁ ରାତିରେ ଶୋଇ ହିଁ ହଉନାହିଁ।
ମୁଁ ପୁଣି ରାତିରେ ଏସି ରୂମରେ ଶୋଉନି ଆର ର ରେ ଶଛି ମୋର ଏକଜାମ ଚାଲିଛି ମୁଁ ପଢୁଚି। ସେ ଅଲଗା କସ୍। କଲେଜ ନାହଁ କଚିଂ ଏକ୍ଜାମ୍ ଆମର ଆଛାଛି।
ଛୁଟି ଅଛି ଆଉ ଏକ୍ଜାମ୍ ସରିବ ନଅ ତାରିଖ ଦଶ ତାରିଖଠୁ ଛୁଟି ରଜ ପାଇଁ ଅଛି।
ହଁ କଲେଜ ଏମତି ଛୁଟି ଦିଅନ୍ତିନି ଖରା ଛୁଟି। ମେସ୍ ଓରା ଛୁଟି ଦେଇ ଦିଅନ୍ତି ଏଯେଉଁ ଲୋକାଲ୍ କଲେଜ୍ ରେ ଛୁଟି ଦିଅନ୍ତି।
ହୁଁ ଆଉ
ଏକ୍ଜାମ ତମର ସଇଲାଣି କଲେଜ୍ ରେ?
ହଁ କଲେଜ ନାଇଁ କୋଚିଂ ର ଚାଲିଚି କଲେଜ ଛୁଟି ରେଭେନ୍ଶା ଛୁଟି ଅଛି।
ଅ ହଁ ଏଇଟା ତମର ସେକେଣ୍ଡ ଇୟର?
ହୁଁ
ଏ ଏକ୍ଜାମ ହବ ମାର୍ଚ୍ଚ ଫେବୃଆରୀ ମାର୍ଚ୍ଚ ବେଳୁ ହେଇଯିବ ତୋମର?
ହଁ ପା ତାର ଟେନସନ୍ ଆଲଗା।
ହଁ ପ୍ଲସ୍ ଟୁ ଯାହାବି ହେନେ ଟିକେ ଟେନସନ୍ ଆସିବ ନା।
ଯୋଉ ଆଉ କୁଆଡେ ଯିବାର ପ୍ଲାନିଂ ଅଛି?
ନା ନା ବୁଲାବୁଲି ସଇଲାଣି। ଏ ମୁଁ ଘରକୁ ପଳେଇବି। ତୋମେ ବୁଲିବା ଭଲ ପାଅ?
ବହୁତ।
କିନ୍ତୁ ଏ ଖରାରେ ଥାଉ ମୁଁ ବୁଲିବାକୁ ଭଲ ପାଏନି ମୋତେ ଜମା ଭଲ ଲାଗେନି ଏ ଖରାରେ ବୁଲିବାକୁ।
ହଁ। ଖରା ରେ ଇଏ ପୁରା ଯୋଉ ଭଳିଆ ଖରା ହେନେ ସେମତି ହୁଏ ହେଲା ଭିତର ହଉଚି ନା ଖରା, ଇଛା ହବ ଯିବା ପାଇଁ, ପ୍ରବଳ ଖରା ହଉଛି।
ମୋତେ ଆର ବର୍ଷର ଟେନସନ୍ ହେଲାଣି ଏବେଠୁ କି ଆର ବର୍ଷ ଆହୁରି ଅଧିକ ଖରାହବ।
ହଁ ପା ଦିନ ବର୍ଷକୁ ବର୍ଷ ସବୁ ଚେଞ୍ଜ ହେଇଯାଉଛି। ବର୍ଷା ଦିନରେ ବର୍ଷା ହେଇଥିଲା ନା ଏଇଥର କଣ ଅଳ୍ପ ବର୍ଷା ହେଇଥିଲା। ଖରାଟା ବେଶୀ ହଉଛି।
ଆର ବର୍ଷ ଖ ମୋତେ
ହଉଛି ବର୍ଷେ ସାରା ପଇସା ରଖି ରଖି ଖରା ଦିନେ କାଶ୍ମୀର ଆଡେ ବୁଲିବା ପାଇଁ।
ହଁ ମନାଲି ଆଡେ ପଳାଅ ବୁଲିକି ପଳି ଆସିବେ।
ହୁଁ, ଟିକେ ତ ଥଣ୍ଡା ପଡିବ ଆଟଲିଷ୍ଟ ସେଇଠି ଥଣ୍ଡା ହଉ।
ପଳି ଆସିବ।
ଆଏ ମୋ ସାଙ୍ଗ ଯାଇଛି ଭାରି ଏବେ ଦାର୍ଜିଲିଂ ତାର ବଢିଆ କହୁଛି ଥଣ୍ଡା ହଉଛି ସା ଟର ଆଣିବାକୁ ଭୁଲଯାଇଛି, ମୁଁ କହିଲି ମୋତେ କହନା ସେଗୁଡା ସବୁ ଆଉ ଏଠି ଗରମ ସଢି ଗଲୁଣି, ତୁ ମୋର ଖୋଜୁ ସ୍ଵେଟର୍ ଆଣିବାକୁ ଭୁଲି ଯାଇଛି ମୋତେ ଥଣ୍ଡା ଲାଗୁଚି। ଜମା କହି ତ ଆସୁନି।
ସେଠି ସବୁ ଥଣ୍ଡା ନାଗେ, ତ ସବୁ ଜିରୋ ୱାନ୍ କେତେ ଜିରୋ ଡିଗ୍ରୀ ଥିବ ସେପଟରେ।
ନେ ସବୁବେଳେ କିଛି ନ-ମୁଁ କହୁନି ବରଫ ପଡୁ, ବର୍ଷା ହେଇଯାନ୍ତା ଟିକେ।
ହଁ।
ଆଜି ମୁଁ ଯୋଉ ଯାଇଥିଲି ମୋ ଦେହରୁ ଆଖିରୁ ପାଟିରୁ ଚାରିଆଡୁ ନିଆଁ ବାହାରୁଥିଲା, ମୁଁ ଆଜି ପୁଣି ପୁରା କଳା ପିନ୍ଧିକି ଯାଇଥିଲି, ଚପଲ କଳା, ପ୍ୟାଣ୍ଟ କଳା ମୋ ଉପର କଳା।
ହଁ କଳା ଟା ବା ଗରମ ଦିନ ଖରା ବି ବେଶୀ କାଟିବ କଳା ଟା
ମୋର ସବୁତକ ସ୍କିନ୍ କେୟାର୍ ଗଲା ପାଣିରେ।
ହଁ, ହୁଁ।
ଆଉ କିଛି ଲଗେଇବିନି, ସବୁ ଫୋପାଡି ଦେବି କିଛି କାମର ନୁହନ୍ତି।
ତୋମେ ସନସ୍କ୍ରିନ୍ ଲଗାଅ, କୋଉଟା ଲଗାଅ?
ଆକଲୋଜିକା ଲଗଉଛି, ମୋତେ ଶସ୍ତାରେ ମିଳିଥିଲା, ସିଏ ଆଉ ତା ଫେସୱାସ୍ ଶହେ ନ ଟଙ୍କାରେ ମିଳିଥିଲା।
ଆଉ କଲେଜ ଯିବା।
ହୁଁ ଏବେ ଚେଞ୍ଜ କରିଦେବି ଫେସ ୱାସ ଲଗେଇବି ଭାବୁଚି ସିମ୍ପଲ ସନସ୍କ୍ରିନ ଡ଼ଟ୍ ଟିଁ କିଣିଛି ମୁଁ ତମେ?
ହଁ ଡଟନ କିନ୍ ଟା ଭଲ।
ହୁଁ ଖରା ଦିନ ପାଇଁ ଭଲ।
ହୁଁ ହୁଁ ହୁଁ ମୁଁ ଫେସ ୱାସ ଲଗାଏ ମାମା ଅର୍ଥ ରାଇସଟା ଲଗାଏ। ସନସ୍କ୍ରିନ୍ ଟା ଲଗାଏ ହୁଇଶ୍ କେୟାରର।
ଉ ହୁଁ। ଭଲ ସବୁ ଏବେ ସବୁ ତ କହୁଛନ୍ତି ଆମେ ଭଲ। କାହାକୁ କଣ ବିଶ୍ଵାସ ଜଣା ପଡୁନି ତା ଦେହରେ ପଇସା ତ ପାଞ୍ଚଶହ ସେଲ ଦେଖିକି କିଣିବାକୁ ପଡୁଛି ଜିନିଷ।
ହଁ। ସବୁସ୍ତେ କହିବା ପାଇଁ ଏଇଟା ଭଲ ସେଟା ଭଲ ମୁଁହକୁ ସିନା ସୁଟ କନେ କିଏ କୋଉଟା ଲଗେଇବ କରିବ।
ହୁଁ ପୁଣି ଏଇଟା ଏଇ ମୁହଁ ପାଇଁ ସେଇଟା ସେ ସ୍କିନ୍ ପାଇଁ। ସିଏ ଗୋଟା ଆହୁରି ଟେନସନ ମୁଁହରେ ଲଗେଇକି ଗୋରା ଗଲେ ହାତ ଗୋଡ କଳା ପଡି ଯାଉଛି।
ହଁ ବା।
ମୁଁ ବଡି ୱାଶ କିଣିଥିଲି କେମ ଷ୍ଟାର୍ଟ କିୟର। କେଜାଣି କଣ କାମ କଲା ମୁଁ ଜାଣିପାରୁନି ମୋ ବୋଟଲ ସରିବାକୁ ବସିଲାଣି। ସେଇଟା ବେଷ୍ଟ ଥିଲା କୁଆଡେ ମୁଁ ଜାଣିପାରୁନି କଣ କାମ କଲା ଏ ଯାଏଁ।
ଡଟନ କ୍ଲିନ୍ ର ମସରାଇଜର ସନ ସ୍କ୍ରୀନ୍ ସେ ସବୁ ଭଲ ତାର।
ମୁଁ ଖାଲି ଫେସୱାସ ଆଉ ସନ ସ୍କ୍ରିନ୍ ଲଗାଏ ମଶ୍ଚରାଇଜର ଖାଲି ଘରୁ ଗଲେ ଦିଦିର ଲଗେଇ ଦିଏ।
ହଁ ଭଲ ମାମା ଅର୍ଥ ଟା ବି ଭଲ ସେଟା ଭଲ ଆସି ସେଇଟା ତ ଯୋଉ ରେଟ।
ସେଟା ବି ମୁଁ କେବେ ବି ୟୁଜ କରିପାରିବିନି ଫାଷ୍ଟ ଥିଂ ସେଥିରେ ଅ ବ ପଇସା ଅଧିକ ତା ଦେହରେ ପୁଣି ଇଏ ବି ହୁଏନି ଫେଣ ବି ହୁଏନି।
ନା।
ହୁଁ ହୁଁ। ଟିକେ ଖୁସି ଲାଗିଥାନ୍ତା ଫେଣ ହେଇଥିଲେ ଏତେ ପଇସା ଦେଇକି କିଣିଛି। ମୁହଁରେ ନଥାନ୍ତି।
ସେଇଟା ଅ ଯେମିତି ଆଇ ଫୋନ କିଣିଲା ବେଳେ ଯେମିତି ବାଧେ ସେଇଟା କିଣିଲା ବେଳେ ସେମିତି ବାଧିବ ଏତେ ରେଟ। ଭଲ ଟା ସେଇଟା।
ମୋର ସବୁଠୁ ଅଧିକ ଆମ ଘରେ ସମସ୍ତଙ୍କର ଆଇଫୋନ ମୋର ମୋଟରଲା।
ମୋ ବି ମୋଟରଲା। ଫିଫ୍ଟ ଫିଉଜନ୍ ସେଇଟା।
ହୁଁ ହୁଁ।
ତୁମର?
କଣ?
ତୁମର କଣ ମଟୋଲା
ମୋର ମୋଟୋରୋଲା ଜି ଫିଫ୍ଟି ସେଭେନ ପାୱର।
ଆ ହଁ।
ଦଶ ମିନିଟ୍ ହେଇଗଲା ମୁଁ ରଖୁଛି ଏଥରକ।
ହଉ ହଉ ରଖି ହ ହ ହୁଁ ହୁଁ